ହାଲୋ।
ହାଲୋ।
ହଁ କଣ କହୁଛ?
ମୁଁ କହୁଥିଲି କି ଆପଣଙ୍କ ଆଡେ କାର୍ତ୍ତିକ ପୂର୍ଣେଇ କେମିତି ପାଳନ କରାଯାଏ?
ଏମିତି କଣ କହୁଛୁ ଡାଇରେକ୍ଟ? କହିବୁ କଣ ଖାଇଛ ପିଇଛ କଣ ଖାଇଛ ତମେ?
ଆମେ ଖାଇଛୁ ଏବେ ପୋଡ଼ ପିଠା। ଆଉ ଉ ପୋଡ଼ପିଠା, ଛେନା ପୋଡ଼, ରସଗୋଲା
ଏଇ ସନ୍ଧ୍ୟା ବେଳଟାରେ ପୋଡ଼ ପିଠା, ଛେନା ପୋଡ଼ ଖାଇଛ?
ହଁ।
ହୁଁ ରଜ ସଂକ୍ରାନ୍ତି ପାଳନ କରୁଛ ତାହେଲେ?
ହଁ।
ଓହୋ। ଆଉ କଣ କହୁଥିଲ?
ଆ ମୁଁ କହୁଥିଲି କି ଆପଣଙ୍କ ଆଡେ ଏ କାର୍ତ୍ତିକ ପୂର୍ଣ୍ଣେଇକି କିଭଳି ଭାବରେ ପାଳନ କରାଯାଏ?
କାର୍ତ୍ତିକ ପୂର୍ଣ୍ମାମା ତ ଆହୁରି ଅଛି। ଆହୁରି ତେ ତିନି ତିନି ମାସ ଖଣ୍ଡେ ତିନି ଚାରି ମାସ ଅଛି କାର୍ତ୍ତିକ ପୂର୍ଣ୍ଣିମା।
ହଁ।
କାର୍ତ୍ତିକ ପୂର୍ଣ୍ଣିମା ଟା ପ୍ରଥମେ ତ ଫାଷ୍ଟ ଯୋଉମାନେ ଗୋଟେ ସଂଘ କରିଥାନ୍ତି ସମସ୍ତେ।
ହଁ।
ପ୍ରତ୍ୟେ-ମାନେ ଗୋଟିଏ ଗାଁ ରେ ଏବେ ଯୋଉଠି ଯେତିକି ପୂଜା ହୁଏ ସେଇଥିରେ ଗୋଟେ, ଗୋଟେ ମାନେ ସଂଙ୍ଗ କରିଥାନ୍ତି ତାଙ୍କର। ପିଲା ମଧ୍ୟ ଥାନ୍ତି।
ହଁ।
ସେମାନେ ଯାଇଙ୍କି, କାର୍ତ୍ତିକ ପୂର୍ଣ୍ଣିମା ଥିବ ପନ୍ଦର କୋଡିଏ ଦିନି କି କେତେ ଦିନି ଥିବ ଯିବେ ଫାଷ୍ଟ ମାଟି କିଣି। ମାଟି ତାଡିକି ଆଣିବେ ନା?
ହଁ।
ମାଟି ତାଡିକି ଆଣିବେ। ତାପରେ ସେରାକୁ ଗୁଣ୍ଡ କରିକି ରଖ୍ ରଖି ଦେଇଥିବେ।
ହଁ।
ଗୁଣ୍ଡ କରି ରଖିଦେଲା ପରେ କେତେ ଦିନ ଯିବ। ତାପରେ ପାଳ ସାହା ପୁଜାରେ ଯୋଉ ଠାକୁରଙ୍କ ମେଢ, ଯୋଉଥିରେ ଠାକୁର ର ମୂର୍ତ୍ତି ମାନେ ଗଢା ଯାଇଥାଏ, ଏଇ ଯୋଉ ରଖାଯାଇଥାଏ।
ହଁ।
ସେଇଥିରେ ଫାଷ୍ଟ ପାଳରେ ଆଗେ ଠାକୁରଙ୍କ ମୂର୍ତ୍ତିର ଆକାର କରିବେ।
ହଁ।
ଆକାର ଦେଲା ପରେ। ମୂର୍ତ୍ତି ତାପରେ ଏଇ ଯୋଉ ସୁତୁଲି ପାଳ ସୁତୁଲି ଝୋଟ ଶୁତୁଲି। ଝୋଟ ଶୁତୁଲି ସାହାଯ୍ୟରେ ସେଇ ମେଢ ସହି ତ ପାଳ ରାଇ ମାନେ ମୂର୍ତ୍ତିକୁ ଆକାର ଦେଇଥିବା ଯୋଉ ହୁଁ ପାଳ
ତା ଉପରେ ମାଟି, ଇଏ ମାଟିର ଲେପ ଦିଆଯାଏ।
ହଁ ମାଟିର ଲେପ ତ ପଛେ ଆଗେ ପାଳ ସାହାଯ୍ୟରେ ଯୋଉଟା ଆକାର ଦେଇଥିବେ ତାକୁ ଆଗେ ଭିଡିବେ। ଭିଡି ସାରା ପରେ ଯୋଉ ମାଟିକୁ ଗୁଣ୍ଡ କରିଥିଏ ତାକୁ କାଦ ମାନେ ଦଳିବେ। ମାଟି ଦଳି ସାରିଲା ପରେ, ଫୁଣି ମାଟିର ଭାଗ ମାପ ଅଛି ନା ନାହିଁ, ବାଲି ମିଶ ଇବେ କି ପାଣି ଦେବେ କେନ୍ତି କଣ ପୁଣି ସେ ମିସ୍ତ୍ରୀ ଜାଣିଥିବ ଯିଏ ମୂର୍ତ୍ତି କାରିଗର ମୂର୍ତ୍ତିକି ତିଆରି କରୁଥିବ ଗଢ଼ୁଥିବ ଯିଏ।
ହଁ।
ତା ପରେ ସେମିତି ଏକ ମାଟିଆ କରିବେ ମାନେ ଯୋଉ ପାଳ ସାହାଯ୍ୟରେ କରିଥିବେ ଯୋଉ ମୂର୍ତ୍ତି
ଅଗାରି ସାହାଯ୍ୟରେ ମାଟି ଆ ଅଗାରି ମିଶେଇ ଏକ ମାଟିଆ କରାଯାଏ ଆଉ।
ହଁ ଏକ ମାଟିଆ କରିକି ସେଇ ପାଳ ଓପରେ ଲେସିବେ।
ହଁ।
ସିଲା ପରେ ଲେ ତାକୁ କେତେ ଦିନ ପାଇଁ ଛାଡ଼ି ଦେଇଥିବ ମାନେ ଶୁଖିବା ପାଇଁ ଛାଡ଼ିଦେବେ ନହେଲେ ନାଇଁ ତ ଭାଙ୍ଗିଯିବ।
ହଁ।
କେତେ ଦିନି ପାଇଁ ଛାଡ଼ି ଦେବେ ପୁଣ ଖରାକୁ ଛାଡ଼ିଦେବେ। ରହିବ କେତେ ଦିନି ତାପରେ ଯାଇଙ୍କି ଉଁ ଆଉଥରେ ଯୋଉ ଏକ ମାଟିଆ ହେଇଥିବ
ତାପରେ ଦୋମାଟିଆ କରିବ ବୋଲି ପୁଣି ଆଉ ଥରେ ଯୋଉ ମୁ ମୂର୍ତ୍ତି କାରିଗର ଯିଏ
ହଁ।
ମିସ୍ତ୍ରୀ। ସିଏ ଆସିବ ମାଟି ଦଳା ଦୁଳି ହବ ଫୁଣି ଯୋଉ ନୂଆ ବସ୍ତ୍ର ସାହାଯ୍ୟରେ
ହଁ।
ଦୋମାଟିଆ ମାନେ ଯୋଉ ଏକ ମାଟିଆ ହେଇଥିବ ଆଗେ ତାକୁ ମାଟିରେ ପୁଣି ଦୋମାଟିଆ କରିବେ ତାଓ ପରେ ଇଁ ସେଇ ଯୋଉ ନୂଆ ବସ୍ତ୍ରକୁ ଚିରି
ହଁ।
ଖଣ୍ଡ ଖଣ୍ଡ କରି ତା ଓପରେ ମାନେ ସମାନ କରିବେ ତାକୁ ଯୋଉ ପଲସ୍ତର କୁହନ୍ତିନି ମାନେ ଯେମିତି ଓପରଟା ହଁ। ପାଲସ କରିବେ ପାଲସ୍ କସ୍ ହଁ କରିସାରିଲା ପରେ ଯୋଉ ପା ହଁ କାର୍ତ୍ତିକ ପୂର୍ଣ୍ଣିମା ଦି ତିନି ଦିନ ଥିବ ତାମାନେ ତାକୁ ବି ସେଇ ଦୋମାଟିଆ କରିସାରିଲା ପରେ ସୁକ୍ କିବା ପାଇଁ ଛାଡ଼ିଦେବେ।
ହଁ।
ଖିବା ପାଇଁ ଛାଡ଼ିଦେଲା ପରେ କାର୍ତ୍ତିକ ପୂର୍ଣ୍ଣିମା ଥିବ ଦିଇ ଦିନ କି ତିନି ଦିନ ଥିବ ମାନେ ଗୋଟେ ଚୂନ କଲର କରନ୍ତି ଚୂନ ରଙ୍ଗ ମାରନ୍ତି ଧଳାର।
ହଁ।
ଧଳା ରଙ୍ଗ ମାରିବେ ଧଳା ରଙ୍ଗ ମାରିକି ଫୁଣି ତାକୁ ବି କେତେ ଦିନି ଦିନେ ଦି ଦିନେ ଛାଡ଼ିବେ ଶୁଖିବା ପାଇଁ ନା।
ହଁ।
ଶୁଖିବା ପାଇଁ ଛାଡ଼ି ସାରିଲା ପରେ ଫୁଣି ଯୋଉ ଦିନ କାର୍ତ୍ତିକ ପୂର୍ଣ୍ଣିମା
ହଁ।
ସେଇଦିନ କି ତା ପୂର୍ବ ଦିନ ରାତି ସମୟରେ
ହଁ।
ମିସ୍ତ୍ରୀ ଆସିବ କଲର କରିବ ମାନେ ବିଭିନ୍ନ ପ୍ରକାର ରଙ୍ଗ ଯୋଉ ରଙ୍ଗ କରିବା କଥା। ଯୋଉଠି ସେଇ ରଙ୍ଗ ଦେଇକି ଠାକୁରଙ୍କ ଆଖି ଫିଟେଇ ମାନେ ଖବର କାଗଜ ସାହାଯ୍ୟରେ ତାକୁ ମୁହଁ ମାନେ ଆଖି ମୁହଁ ଘୋଡ଼େଇ ହଁ ଛାଡ଼ିଦେବେ ତାପରେ ତ କାର୍ତ୍ତିକ ପୂର୍ଣ୍ଣିମା ଦିନ ତ ଯାହା ଯେମିତି ମାନେ ପୂଜା କରନ୍ତି ଯାହାର ଯୋଉଠି ଯେମତି ସକାଳୁ ଗାଧେଇ ଗୁଧାକି ଯୋଉମାନେ କଳସ ବୁଡ଼େ ଥିବେ ତା ପୂର୍ବ ଦିନ ରାତିରୁ ଯୋଉମାନେ ଠାକୁରଙ୍କୁ ପୂଜା କରିବେ ସେମାନେ କଳସ ବୁଡ଼େଇଥିବେ।
ହଁ।
କଳସ ବୁଡ଼େଇ ସାଇଲା ପରେ ତାପର ଦିନ ସକାଳୁ ହଁ ନିତ୍ୟ କର୍ମ ସାରି ନିଜ ନିଜର ଗାଧୁଆ ପାଧୁଆ କରି ଉ ଆସିବେ ପୂଜା କରିବା ପାଇଁ ଆଉ
ହଁ
ଏଇଭଳି ତିନି ଦ ଚାରି ଦିନ କି ପାଞ୍ଚ ଦିନ ଏଇଭଳି ହବ ଠାକୁର ଠାକୁରଙ୍କଠି ମାନେ ଯେତିକି ଦିନ ପୂଜା କରିବ କରିବେ ସେ ସେ ଦିନ ନତି ଭୋଗ ଲଗେଇବେ।
ହୁଁ
ଆଉ କାର୍ତ୍ତିକ ପୂର୍ଣ୍ଣିମାର ସବା ଶେଷ ଦିନ ତ ପଞ୍ଚୁକର ଯୋଉ ଶେଷ ଦିନ ସେଇଟା ପଞ୍ଚୁକ ପାଞ୍ଚ ଦିନ ଯାକ କାର୍ତ୍ତିକ ଠାକୁରଙ୍କୁ ପୂଜା କରାଯାଏ। ରାଧାକୃଷ୍ଣ ଠାକୁର ହିଁ ପୂଜା କରାଯାଆନ୍ତି ସେଇ କାର୍ତିକ ପୂର୍ଣ୍ଣିମାାରେ
ହଁ
ଶେଷ ଦିନ ହଁ ପଞ୍ଚୁକର ଶେଷ ଦିନ।
ଡଙ୍ଗା ଭସାଯାଏ ଆଉ ରାତି ଚାରିଟାରୁ ଉଠି ଲୋକମାନେ ଯାଇ ଡଙ୍ଗା ଭସାନ୍ତି।
ଡଙ୍ଗା ତ ଭସାନ୍ତି ଡଙ୍ଗା ଭସେଇକୁ ସାରିକି ଆସିବେ। ନିଜେ ନିଜେ ଲୋକମାନେ ସ ପରିବାର ସହ ପରିବାର ସହ ଯିବେ। ଡଙ୍ଗା ଭସେଇବା ପାଇଁ ବାଣ ଫଟ ସବୁ ଫୁଟେଇବେ। ଦୀପ ଜାଳି ଡଙ୍ଗା ସେଇକି ଆସିବେ ଆଉ ପୂଜା ଶେଷ ଦିନ ତ ଅ ସନ୍ଧ୍ୟାବେଳଟାରେ ମାନେ ଠାକୁରଙ୍କ ପାଖରେ ପ୍ରସାଦ ଅ ସେବନ କରିବା ପାଇଁ ବଡ ଆକାର ର ଗୋଟେ ଭୋଜି ରଖିଥାନ୍ତି ଆୟୋଜନ କରିଥାନ୍ତି। ଯୋଉ ସଂଘ ମାନେ ଯୋଉମାନେ କାର୍ତ୍ତିକ ପୂଜା କରିଥାନ୍ତି।
ହଁ
ସେଇମାନେ। କରିଥାନ୍ତି ମାନେ ଆୟୋଜନ କରିଥାନ୍ତି ଭୋଜିର ଗାଁ ଲୋକ ଯାଇକି ପ୍ରସାଦ ସେବନ କରନ୍ତି।
ହଁ
ଏଇଭଳି ଭାବରେ ଆମର କାର୍ତିକ ମାନେ କାର୍ତିକ ପୂର୍ଣ୍ଣିମା ପାଳନ କରାଯାଏ ତମ ଆଡେ? କେମିତି ଗଣ ପାଳନ କରାଯାଏ ଦେଖିଆ କହିଲ।
ଆମ ଆଡେ ବି ସେମତି ପାଳନ କରାଯାଏ କିନ୍ତୁ ଆମର ଇଆଡ଼େ ଗୋଟେ ଅଷ୍ଟପ୍ରରୀ ନାମକ ଗୋଟେ ପୂଜା ଅଛି।
ଅଷ୍ଟପହରୀ ଟା କଣ କାର୍ତିକ ପୂର୍ଣ୍ଣିମାକୁ ତମର ପାଳନ କରାଯାଏ।
ନାଇଁ ନାଇଁ ତା ପରେ ପରେ ପାଳନ କରାଯାଏ।
ତମେ କାର୍ତ୍ତିକ ପୂର୍ଣ୍ଣମା କଥା କୁହ ତା ପର କଥା ପର କଥା ଛାଡ।
ଆମର ବି ସେଇଭଳି ପାଳନ କରାଯାଏ କାର୍ତ୍ତିକ ପୂର୍ଣ୍ଣିମା। ଯାଇ ଯାଇ ମାଟି ଆଣି ଆକାର ଦିଆଯାଏ। ହେ ସେ ଏକା ଭଳେ ଆପଣ ଯେମିତି କହିଲେ
ଆମର ସେଇ ପଞ୍ଚୁକର ଶେଷ ଦିନ ମଧ୍ୟ ବାଲିଯାତ୍ରା ବି ହୋଇଥାଏ।
ହଁ
ଆମ ଗାଁ ରେ ହେଇନଥାଏ ଆମ ଗାଁ ପାଖରେ ଗୋଟେ ଜାଗାରେ ହେଇଥାଏ ଆଉ ଗୋଟେ ମନ୍ଦିରରେ ଆଉ ମାନେ ସେଠି ବିଭିନ୍ନ ପ୍ରକାର ଲୋକ ଯାଆନ୍ତି ବହୁତ ଚାରିଆଡେ ଲୋକ ଆସନ୍ତି ଦେଖା ଦେେଖି କରିବା ପାଇଁ।
ଆମର ଏକରେ ଭଲ ପ୍ରସିଦ୍ଧ ବାଲିଯାତ୍ରା ଅଛି। ଯୋଉଠିକି ଦେଶ ଦେଶର ବିଭିନ୍ନ ପ୍ରକାର ଲୋକ ଆସନ୍ତି।
ହଁ ଆମର ସେଇ ଜାଗା ଟା ବି କଂସା ବାସନ ପାଇଁ ପ୍ରସିଦ୍ଧ ସେଇ ବାଲିଯାତ୍ରା। କଂସା ବାସନ ବି ମାନେ ବିଭିନ୍ନ ପ୍ରକାର ମାନେ ହାତ ତିଆର ଆଉ ହୁଁ କଣ କ କଂସା ବାସନ ମାନେ ବିଭିନ୍ନ ଜାଗାରୁ ବି
ମିଳିବା। ସବୁ ପ୍ରକାରର ଖାଇବା ଆଉ ସବୁ ପ୍ରକାରର
କହିଲେ ବି ହବ ଟିକେ ସମୟ ଲେଟ୍ ହ ମୁଁ ଯୋଉ କଥାଟା କହୁଛି ସେଇ କଥାଟା କହିସାରିଲା ପରେ। ତୁ ଟିକେ କହିବୁ ଯଦି ଅଧିକ ସମୟ ଯିବ ନା ନାଇଁ।
ହଁ ହଁ।
କଥା ଉପରେ ତ କଥା କହିଲେ ସରିବ ଆଉ। ହଁ ଆଉ ବିଭିନ୍ନ ପ୍ରକାର ଲୋକ ଆସନ୍ତି ବିଭିନ୍ନ ପ୍ରକାର ଦୋକାନ ମାନେ ବିଭିନ୍ନ ପ୍ରକାରର ଯ ଦୋକାନ ସମସ୍ତେ ଦେଇଥାନ୍ତି କିଏ କଂସା ବାସନ ଦେଇଥାଏ କିଏ ମାନେ ଖେଳନା ହଁ ଖେଳନା ଇତ୍ୟାଦି ମାନେ ଖାଇବା ଜିନିଷ କିଏ ଇତ୍ୟାଦି ଏଇଭଳିଆ। ମାନେ ଅଲଗା ଅଲଗା ପ୍ରକାରର ଦେଇଥାନ୍ତି ଆଉ।
ହଁ ଆଉ ପାଞ୍ଚ ଟଙ୍କିଆ ଦଶ ଟଙ୍କିଆ ରେ ବି ଜିନିଷ ଏଠି ମିଳେ।
ହଁ। ବହୁତ ବ ଚାରିଆଡୁ ଲୋକ ଆସନ୍ତି ଦେଖିବା ପାଇଁ ଯେମିତି ଆସନ୍ତି ଦୋକାନ ଦେବା ପାଇଁ ସେ ଆସନ୍ତି ବାଲିଯାତ୍ରା ଆମ ଓଡିଶାରେ ବାଲିଯାତ୍ରା ହିଁ ପ୍ରସିଦ୍ଧ।
ହଁ ହଁ।
ଆଉ କଣ ଦୋଳି ମଧ୍ୟ ପଡିଥାଏ ବହୁତ ପ୍ରକାର ଦୋଳି ପଡିଥାଏ।
ବିଭିନ୍ନ ପ୍ରକାରର ବଡ଼ ବଡ଼ ଦୋଳି ପଡ଼େ।
ହଁ। ଆଉ କଣ?
ଭଲ ଭଲ ଖାଇବା ବି ମିଳେ।
ହଁ ଖାଇସାଇଲାଣି?
ହଁ।
ଉଁ ସନ୍ଧ୍ୟାବେଳେ ତମର ଟେ ରଜ ମହୋତ୍ସବ ପାଳନ କରାଯାଉଛି ନା ନାଇଁ।
ହଁ ସନ୍ଧ୍ୟାବେଳେ ଆମର ଏଠି ଏଇ ରଜ ମହୋତ୍ସବ ପାଳନ କରାଯାଉଛି ଏମିତି କି ନାଚ ଗୀତ
ସାଂସ୍କୃତିକ ଜିନିଷ ନାଚ ଗୀତ ସବୁ ନୃତ୍ୟ ଗୀତ ସଙ୍ଗୀତ ସବୁ ମାନେ ଗୋଟେ
ପ୍ରତିଯୋଗିତା କରାଯାଉଛି ରଜ ତିନି ଦିନଙ୍କର ଆମର ଏଠି ଉ ସବୁଦିନ ପ୍ରତି ପ୍ରତିଯୋଗିତା କରାଯାଉଛି ବାଟି ଚାମଚ ଆଉ କବାଡ଼ି, ପୁଚି ବିଭିନ୍ନ ପ୍ରକାର ଖେଳରେ ଏଠି ପ୍ରତି ଯୋଗିତା କରାଯାଉଚି ଏବଂ ପୁରସ୍କାର ବି ଦିଆଯାଉଛି।
ବୋହୁତ୍ ପିଲା ଭାଗ ବି ମଧ୍ୟ ନୋଉଛନ୍ତି ନା କଣ?
ହଁ ଛୋଟ ରୁୁ ବଡ଼ ବିଭିନ୍ନ ପ୍ରକାର ପିଲାମାନେ ଏଠି ଭାଗ ନୋଉଛନ୍ତି।
ଛୋଟ ରୁୁ ବଡ଼ ମାନେ କ୍ରମ ଅନୁସାରେ ଆଉ।
ହଁ କ୍ରମ ଅନୁସାରେ ଛୁ ଛୋଟ ପିଲାଙ୍କର ଛୋଟ ପିଲାଙ୍କ ସହିତ କରାଯାଉଛି ପ୍ରତି ଯୋଗିତା ବଡ଼ ପିଲାଙ୍କର ବଡ଼ ପିଲାଙ୍କ ସହିତ ପ୍ରତି ଯୋଗିତା କରାହୋଉଛି।
ଆଚ୍ଛା।
ଆଉ କଣ ବୁଲାବୁଲି କୁଆଡ଼େ କରିଚନ୍ତି ନା ନାହିଁ?
ହଁ କରୁଛୁ ବୁଲାବୁଲି।
ଆ ହଉ ରୁହ ଯା କଣ କରିବ ଆଉ?
ହଉ।